ହ୍ୟାଲୋ।
ଆଜ୍ଞା ନମସ୍କାର।
ନମସ୍କାର ଭାଇ କେମିତି ଅଛନ୍ତି।
ଆଜ୍ଞା ଆଜ୍ଞା ବହୁତ ଭଲ ଅଛି ଆପଣ ଭଲ ଅଛନ୍ତି।
ହଁ ମୁଁ ବହୁତ ଭଲରେ ଅଛି ଭାଇ ତମେ ଆପଣ କୁହନ୍ତୁନି ତମେ କୁହନ୍ତୁ।
ଆଜ୍ଞା ଆଜ୍ଞା। ଆଉ ତମ ପରିବାରରେ ସମସ୍ତ ତେ ଭଲ ଅଛନ୍ତି?
ହଁ ସବୁ ବୋହୁତ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା ନିହାତି ଭାବରେ। ଆଜ୍ଞା ଆଜ୍ଞା। ବହୁତ ଭଲ ଅଛନ୍ତି। ସମସ୍ତେ ଭଲ ଅଛନ୍ତି। ଆଉ ସମସ୍ତେ ସମସ୍ତେ ବୋହୁତ ଭଲ ଅଛନ୍ତି।
ଆଉ ରାତିି ଭୋଜନ ସରିଲାଣି ନା ନାଇଁ?
ଆଜ୍ଞା ଆଜ୍ଞା। ସରିଗଲାଣି। ଭଜନ ହେଇଗଲାଣି ରାତ୍ରି ଭଜନ ହେଇଗଲାଣି। ଆପଣଙ୍କର ହେଲାଣି?
ହଁ ମୁଁ ତ ଏବେ ଜଷ୍ଟ ସରିଲା ମୋର। ଆଉ ସରିକି ଜଷ୍ଟ ଏବେ ମୋବାଇଲ ଟିକେ ଦେଖୁଥିଲି।
ଆଜ୍ଞା।
କଣ ଖାଇଲେ ତାହେଲେ ଆଜି?
ଆ ହଁ ଏଇ ରୁଟି ରୁଟି ଖାଇବା ହେଇଥିଲା। ଆପଣଙ୍କର?
ମୁଁ ସେ ପରଟାକୁ କୋବି ଚିଲି ଆଣିଥିଲି ବାହାରୁ। ସେଟାକୁ ଖାଇଦେଲି ଆଉ।
ଆଜ୍ଞା। ଆଉ ଆପଣ ଆ ବର୍ତ୍ତମାନ ମାନେ ଆପଣଙ୍କ ଅଞ୍ଚଳରେ ମାନେ ପାଗ କିଭଳି ଅଛି?
ଆଜି ତ ପାଗ କୁହନ୍ତୁନି! ଦି ଦିନ ହେଲାଣି ପୁରା କୋହଲା ପାଗ ହେଇକି ରହୁଛି। ବର୍ଷା ଟିକେ ବି ନାହିଁ ବର୍ଷା ଜୋର ରେ ଆସୁଚି କିନ୍ତୁ ବର୍ଷା ଟିକେ ବି ହଉନି। କିନ୍ତୁ କୋହଲା ପାଗ ବୋହୁତ ଜୋରରେ ଗୁଳୁଗୁଳି ହଉଛି। ଦେହରୁ ଝାଳ ବିଲକୁଲ ବି ଶୁଖୁନି। କିନ୍ତୁ ପାଗ ଭଲ ଅଛି। ମାନେ ଆଗରୁ ଯେମିତି ଖରା ହେଉଥିଲା! ଖରା ଏବେ ପୁରା କମି ଯାଇଛି। ଖରା କମିଲେ କଣ ହବ ଗୁଳୁଗୋଳି ଟା ତ ଜୋର ରେ ହଉଛି।
ନିହାତି। ନିହାତି ଭାବରେ। ତ
ତାହେଲେ ଭାଇ ପୁରା ଦେଇଚନ୍ତି।
ଥଣ୍ଡା ଆବଶ୍ୟକ ପଡିଯାଇଥାଏ ବୋହୁତ।
ହଁ ଆପଣଙ୍କ ପଟେ ପାଗ କେମିତି?
ଆଉ ମାନେ ଆପଣଙ୍କୁ ଏମତି ଓହୋ। କଣ ଯୋଜନା କରିଛନ୍ତି ଆଗକୁ ମାନେ ଯେମିତି ଏବେ ରଥଯାତ୍ରା ଆସୁଛି।
ସାଙ୍ଗସାଥି ମେଳ ହୋଇ ଯିବା ବୁଲାବୁଲି କରିବା। ଜଗାଙ୍କ ଦର୍ଶନ କରିବା। ଆ କଣ ଯୋଜନା କରିଛିନ୍ତି?
ନାଇଁ ଏବେ ତ
କଣ?
ନାଇଁ ମୁଁ ତ ଏବେ ଗୋଟେ ଇଣ୍ଟରଭ୍ୟୁ ଥିଲା। ମୁଁ ଯାଇଥିଲି। ସେଠୁ ଫେରିଲା ବେଳେ ଜଗା ଦର୍ଶନ କରିକି ପୁରୀରୁ ପଳେଇ ଆସିଛି। ତ ଏବେ ଆଉ ଯିବ ଯାଇ ହବନି। ରଥଯାତ୍ରା ଟାଇମ। ସମୟ ପୁଣି ବୋହୁତ ଭିଡ ରହିବ।
ତାଙ୍କର ଦର୍ଶନ ତ କରିବା ଭଲ ଭଲ ଲାଗିବ କାହିଁକି କିନା ଚାରିଧାମ ଧାମରୁ ଗୋଟେ ଧାମ ଓଡିଶାରେ ରହୁଛି ଆଉ ଆମେ ଯେହୁ ଓଡିଶାରେ ରହୁଛୁ ତ ଆମକୁ ବହୁତ ମାନେ ଗର୍ବ ଅନୁଭବ ଲାଗେ।
ପୁରା ଭାଇ ପୁରା ଶିଖେଇ ଦେଇଛନ୍ତି ନାଇଁ?
ଆଜ୍ଞା ଆଜ୍ଞା। ହଉ ଆପଣଙ୍କୁ ଗ୍ରାମାଞ୍ଚଳ ଭଲ ଲାଗେ ନା ସହରାଞ୍ଚଳ ଭଲ ଲାଗେ?
ଆଗରୁ ମୁଁ ତ ଗ୍ରାମ ମୋର ଜନ୍ମ ହଉଛି ଗ୍ରାମାଞ୍ଚଳରେ। କିନ୍ତୁ ଯେହେତୁ ମୁଁ ଏବେ ସହରାଞ୍ଚଳରେ ରହିଲିନି ଏବେ ସହରର ମାନେ ପାଣିପାଗ ଜଳବାୟୁ ପରିବେଶ ସବୁ ଭଲ ଲାଗିଗଲାଣି ଏବେ ଗାଁକୁ ଗଲେ ଆଉ ଗାଁକୁ ଭଲ ଲାଗୁନି। ଆଉ ଯଦି ସହରରୁ ଗାଁ ମାନେ ହଠାତ୍ ତ ସହରରୁ ଗାଁକୁ ପଳେଇଲି ଗାଁ ଭଲନି ଯଦ ଗାଁ ରୁ ହଠାତ୍ ସହରକୁ ପଳେଇ ଆସିଲି ତାହେଲେ ସହର ଭଲ ଲାଗୁନି ଏମିତି ଚାଲିଛି ଆଉ। ସେଇଥିଲାଗି ମୁଁ ଘରକୁ ମାନେ ବହୁତ ଦିନ ବ୍ୟବଧାନ ରେ ଯାଉଛି।
ନିହାତି। ନିହାତି ଭାଵରେ କାହିଁକି ନା ଆ ଦେଖିବେ ତ ସହରାଞ୍ଚଳର ଯୋଉ ଦୃଶ୍ୟ ଅ ଗ୍ରାମାଞ୍ଚଳରେ ଦେଖିବାକୁ ମିଳେ ନାହିଁ ଯୋଉଟା କି ଗ୍ରାମାଞ୍ଚଳରେ ଯୋଉ ସୌନ୍ଦର୍ଯ୍ୟ ଭରା ଦ ଦୃଶ୍ୟ ରହିଛି ଯୋଉଟା କି ପ୍ରାକୃତିକ ଦୃଶ୍ୟ ସୌନ୍ଦର୍ଯ୍ୟ ଭରା ଦୃଶ୍ୟ। ଅ ସେଇ ଦୁଇଟି ପାହାଡ ମଧ୍ୟରୁ ଝଳି ଉଠୁଥିବା ଉଦୟ ହଉଥିବା ସେ ସୂର୍ଯ୍ୟର କିରଣ ଅ ପୂର୍ବ ଦିଗରୁ ଅ ଉଛୁଳି ପଡୁଥିବ। ଆଉ ପାଖରେ ରହିଥିବା ସେଇ ନଦୀ ର ପରସ୍ପର ମଧ୍ୟରେ ସେହି ଯଉ ସମ୍ପର୍କ ଅ ଦେଖିବାକୁ ବହୁତ ମାନେ ଆନନ୍ଦ ଲାଗେ ସେ ଯୋଉ ସନ୍ଧ୍ୟାର କିରଣ ଅ ବହୁତ ମଜା ଲାଗେ। ଅ ସକାଳୁ ଉଠିବା ଗ୍ରାମାଞ୍ଚଳରେ ମାନେ ରହିଥିବା ସାଙ୍ଗସାଥି ମେଳ କରି ପାହାଡ ଚଢିବାକୁ ଯିବା ସେଇ ମାନେ ଝରଣା ହଉ କିମ୍ବା ନଦୀ ହଉ ନଦୀରେ ଗାଧେଇବା ଅ ସାଙ୍ଗସାଥି ମେଳରେ ହଉ କିମ୍ବା ପରିବାରଙ୍କ ସହିତ ମଧ୍ୟ ହଉ ଅ କିଛି କିଛି ନିଜ ସାମଗ୍ରୀ ନେଇଥି ଥିବା ଆଉ ସେଠି ରୋଷେଇ କରି ଖାଇବା ତାର ଯୋଉ ଆନନ୍ଦ ମାନେ ମଜା ଅ ବହୁତ ଭଲ ଲାଗେ ଖୁସି ଲାଗେ ଯୋଉଟା କି ବର୍ତ ବର୍ତ୍ତମାନ ସମୟରେ ବର୍ ବର୍ତ୍ତମାନ ସମୟରେ ସେଇଟା ବହୁତ ମାନେ ଦୂର ଦୂରନ୍ତରେ ରହିଗଲେଣି କାହିଁକି ନା କେହି କେହି ସହରାଞ୍ଚଳରେ ପଢାପଢି କରିବା ପାଇଁ ଚାଲିଗଲେଣି ଆଉ କେହି କେହି ନିଜ ନିଜ କର୍ମ କ୍ଷେତ୍ରରେ ଗ୍ରାମାଞ୍ଚଳରେ ରହିଗଲେଣି ତ ଦୂର ଦୂରାନ୍ତରେ ସହିତ ଅ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅ ଦୃଶ୍ୟ ଦେଖି ଦେଖିବାକୁ ମିଳେ ତା ସହିତ ନିଜର କର୍ମ କ୍ଷେତ୍ର ସଫଳତା ହାସଲ କରିବା ପାଇଁ ନିଜ ନିଜ ସ୍ଥାନରେ ରହିଗଲେଣି ତ ଯୋଉ ସେ ଯେଉଁ ପୂର୍ବ ଦିନରେ ଯେଉଁ ଥିଲେ ସାଙ୍ଗସାଥି ପରିବାର ଅ ବର୍ତ୍ତମାନ ସମୟରେ ବହୁତ ଦୂର ଦୂରାନ୍ତ ଲାଗୁ ଚି ତ ଆପଣଙ୍କର ଏ ଏଠି କଣ ମତ ରହିବ ମାନେ ପିଲା ଦିନର ସେ ଯୋଉ ସ୍ମୃତି ଆମେ ପିଲାଦିନେ ମାନେ ସାଙ୍ଗସାଥି ମେଳ ମାନେ ହୋଇ ଯିବା ସେ କିଛି କିଛି ସେ ମାନେ ଏବେ ଯେମିତି ରଥଯାତ୍ରା ଆସୁଛି ତ ସେଠି ମେଳା ଆସିବ। ଅ ବଜାର ଆସିବ ତ ସାଙ୍ଗସାଥି ହୋଇ ଯିବା ଖେଳିବା। ଆ କିଛି କିଛି କିଣିବା। ତାଙ୍କ ସହିତ ଯୋଉ ମାନେ ବିତେଇଥିବା ସମୟ ଗୁଡା ସେଗୁଡା ଭାରି ମାନେ ମନେ ପଡିଥାଏ ଆଉ ଖୁସି ଲାଗିଥାଏ ଯୋଉଟା କି ବର୍ତ୍ତମାନ ସମୟରେ ଆମକୁ ସେଇ ସୁଯୋଗ ଟା ଆଉ ମିଳୁନାହିଁ। କାହିଁକି ନା ନିଜ ନିଜ କର୍ମ କ୍ଷେତ୍ର କ୍ଷେତ୍ରରେ ଦୂରଦୂରାନ୍ତରେ ରହିଗଲେଣି ତ ଆପଣଙ୍କର ସେ ଉପରେ କଣ ମତ ରହିବ?
ନିଶ୍ଚୟ ଭାଇ ଆପଣ କହିଲା ଭଳି ଯେମିତି କିି ଆମର ପିଲା ବେଳେ ସେଇଟା ଗୋଟେ ଅଭୁଲା ସ୍ମୃତି ହେଇକି ରହିଯାଇଛି। ଯାହାକି ଆମର ମନ କପାଳରେ ମାନେ ପୁରା ଏମିତି ଲେଖେଇକି ରହିଯାଇଚି ଯେ ତାକୁ ଆମେ ଲିଭାଇବା ବୋହୁଙ୍କ ମଧ୍ୟ ବୋହୁତ୍ କ ଟକର୍ ହୋଇପଡିବ ତ ଏବେ ଆପଣ ଯେମିତି ଜାଣିଥିବେ ଏବେ ସବୁ ଗ୍ରାମାଞ୍ଚଳ ଗୁଡି ମଧ୍ୟ ମାନେ ସହରାଞ୍ଚଳରେ ପରିଣତ ହବାକୁ ଯାଉଚି ମାନେ ପରିଣତ ହେଇ ହେଇ ହେଇ ଯାଉଚି। କେତେ ଜାଗାରେ କାରଖାନା ବସିଗଲାଣି କେତେ ଜାଗାରେ ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଇଗଲାଣି। ସେଇ ପାହାଡ ପର୍ବତ ସବୁ କଟାଯାଏ କଟାଯାଇ ସେଠି ବଡ ବଡ ଘର କାରଖାନା ଇତ୍ୟାଦି ସବୁ ତିଆରି କରାଯାଉ ଛି ତ ସେଥିପାଇଁ ଆଉ ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ମଧ୍ୟ ବହୁତ କଷ୍ଟକର ହେଇଯାଉଛି। ଏବେ ତ ଦେଖନ୍ତୁ ଆମେ ବୋଧେ ବର୍ତ୍ତମାନ ସେଇ ଶେଷ ପିଢି ଯିଏକି ଆମେ ସେଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରିଚେ ଆଉ ଏବଂ ନିଜ ଆଖିରେ ମଧ୍ୟ ଦର୍ ଦେଖିଚେ। କିନ୍ତୁ ମତ୍ ମତେ ଲାଗୁଚି ଆମ ପଡ ପରବର୍ତ୍ତୀ ପିଢି ଆମ ପିଲା ପିଲାପିଲି ମାନେ ଏମାନେ ବୋଧେ ଆଉ ସେଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିବାକୁ ପାଇବେ ନାହିଁ କଣ ପାଇଁ ନା ବେ ଯୋଉ ମାତ୍ରାରେ ସବୁ କାରଖାନା ଗୁଡିକର ବୃଦ୍ଧି ବଢି ଚାଲିଚି ତ ବୋହୁତ କମ୍ ସମୟ ଭିତରେ ସେଗୁଡିକ ଧୀରେ ଧୀରେ ଲୋପ ହେଇଯିବ। ସ ସେଥିପାଇଁ ଦେଖନ୍ତୁ ଯେମିତି ଆପଣ କହିଲେ ଜଙ୍ଗଲ ନଷ୍ଟ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଚି ଗାଁ ଗୁଡିକରେ ଆପଣ ବି ଏଇଟା ବି ଜାଣିଥିବେ ଯେ ଗାଁ ଗୁଡିକରେ ଏବେ ସବୁ ହାତୀ ଗୁଡାକ ସବୁ ଗା ଗ୍ରାମାଭିମୁଖୀ ହେଇଯାଉଛନ୍ତି କଣ ପାଇଁ? କେବଳ ସେ ଜଙ୍ଗଲ ନଷ୍ଟ ପାଇଁ ଜଙ୍ଗଲ ମାନେ ମନୁଷ୍ୟ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଜଙ୍ଗଲ ନଷ୍ଟ କରି ଚାଲିଚି। ମାନେ ବିନା ଅନାୟସରେ ଜଙ୍ଗଲ ଗୁଡିକ ନଷ୍ଟ କରି କରି ଚାଲିଚି ସେଥିପାଇଁ ସେମାନେ ତାଙ୍କର ନିଜ ମାନେ ଗୃହ ଘରେ ବସୁଚନ୍ତି ସ ଥିପାଇଁ ସେମାନେ ନିଜ ଖାଦ୍ୟ ଅନ୍ୱେଷଣରେ ମାନେ ମନୁଷ୍ୟ ସମାଜ ଆଡକୁ ମାଡ଼ି ଆସୁଚନ୍ତି। ଆଜ୍ ମନୁଷ୍ୟ ସମାଜକୁ କେବଳ ମାଡି ଆସୁନାହାନ୍ତି ସେମାନେ ବହୁତ ମନୁଷ୍ୟ ସମାଜର ମଧ୍ୟ କ୍ଷତି ଘଟାଉଛନ୍ତି। କାହାର ଘର ଦ୍ୱାର କାହାର ଫସଲ ନଷ୍ଟ କରିଦୋଉଛନ୍ତି। କାହାର ପୁରା ଜୀବନ ନେଇ ଯାଉଛନ୍ତି। ତ ଏଇଭଳି ସବୁ ସମସ୍ୟା ଦେଖା ଯାଉଛି, ତ ମତେ ଲାଗୁଚି ଆଉ ମାନେ ଗ୍ରାମାଞ୍ଚଳ ମଧ୍ୟ ଏବେ ପାଇଁ ମାନେ ଏତେ ବି ସୌନ୍ଦର୍ଯ୍ୟ ଭରା ହୋଇ ରହିନହି ଧୀରେ ଧୀରେ ଆ। କଣ ପାଇଁ ନା ସେ ଯୋଉ ଆପଣ ଜାଣିଥିବେ ଯୋଉ ଜଙ୍ଗଲ ଯୋଉମାନେ ନଷ୍ଟ କରୁଛନ୍ତି ସେମାନେ ନିଜର ମାନେ ବ ଲାଭ ପାଇବା ପାଇଁ। ବୋହୁ ଯେମିତି କି ସେମାନେ ଜଙ୍ଗଲରୁ କଣ କଣ ପାଉଛନ୍ତି ଯେମିତି ଝୁଣା, ମୋହୁ ଇତ୍ୟାଦି ପୁଣି କାଠ ସେ କାଠରେ ବିଭିନ୍ନ ପ୍ରକାର ଜିନିଷ ମଧ୍ୟ ତିଆରି କରୁଚନ୍ତି ଘର ପାଇଁ ଆସବାବ ପତ୍ର ଗୁଡିକ ସବୁ ମଧ୍ୟ ତିଆରି କରୁଛନ୍ତି। ତ ସେଥିପାଇଁ ସେ ମାନେ ଯେମିତି ଯେମିତି ନିଜ ବାପାର ଜଙ୍ଗଲ ଭଳିଆ ମାନେ ଜଙ୍ଗଲକୁ ନଷ୍ଟ କରି ଚାଲିଛିନ୍ତି। ତ ସେଥିପାଇଁ ମଧ୍ୟ ସରକାର ବୋହୁତ୍ ପ୍ରକାର ନିୟମ ଲାଗୁ କରିଛନ୍ତି କିନ୍ତୁ ଲୋକମାନେ ଆଜିକାଲି ବୁଝିବାକୁ ନାରାଜ୍ ଅଛନ୍ତି। ତ ସେଥିପାଇଁ କିଛି ନା କିଛି ମାନେ ମୂଳରେ ଗମ୍ ମାନେ ସରକାରଙ୍କର କିଛି ନା କିଛି ବୋହୁତ୍ କଡା ପଦ ପଦକ୍ଷେପ ନେବାକୁ ରହିଛି ଯୋଉଟାରେ କି ଆମର ହେଇପାରୁନାହିଁ।
ଆପଣ ଯୋଉ ଭଳି କହିଲେ ତ ମତେ ମାନେ ବୋହୁତ୍ ଖୁସି ଲାଗିଲା ଆଉ ବୋହୁତ୍ ଭଲ ଲାଗିଲା କିଛି ଶିଖିବାକୁ ମଧ୍ୟ ମିଳୁଚି। ଅଁ ବୋହୁତ୍ ଜ୍ଞାନ ରହିଚି ଆପଣଙ୍କର। ଭଗବାନଙ୍କ କରନ୍ତୁ ଆପଣଙ୍କ ପ୍ରତି ପୁଣି ଆହୁରି ଆଶୀର୍ବାଦ ଦିଅନ୍ତୁ, ଆ ଆପଣ ଆହୁରି ଆଗକୁ ବଢନ୍ତୁ ଆଉ ଆପଣ ପଢାପୁଢି କରନ୍ତି?
ହଁ ପଢାପୁଢି କରୁଥିଲି ଏବେ ତ ପଢାପୁଢି ସରିଲା ମତବ ମାନେ ସକାଳୁ ତ ଉଠିଥିଲି ସକାଳୁ ଉଠିକି ନଅଟାରୁ ମାନେ ନିଜର ସବୁ କାମ ସାରିକି ପଢାପୁଢି ବସି କରୁଥିଲି ପୁଣି ସାଢେ ଗୋଟେ ଯାଏ ପଢାପୁଢି କରିଲି। ସାଢେ ଗୋଟେ ପରେ ତ ନିଜର ମଧ୍ୟାହ୍ନ ଭୋଜନ ନେଇ ଟିକେ ବିସ୍ ଯାମ ନେଇ ଫୁଣି ଚାରିଟା ବେଳେ ପଢା ଷ୍ଟାର୍ଟ କରିଦେଇଥିଲି, ଫୁଣି ଚାରିଟାରୁ ସାଢେ ସାତ ଯାଏ ଟିକେ ପଢାପଢି କରିଲି, ତାପରେ ଟିକେ ଭୋକ ଲାଗିଲା, ଭୋକ ଲାଗିଲା ଫଳରେ ସେ ଯୋଉ ଆମର ପାଖରେ ଗୋଟେ ମାର୍କେଟ ଅଛି ସେଇ ମାର୍କେଟ କୁ ଯାଇକି ଅ ମାନେ ଆଜି କଣ ଯେହତୁ ବୁଧବାର ଆଜି ଟିକେ ଅ- ଆମିଷ ଖାଇବା ପାଇଁ ଇଛା ହେଲା ତ ଚିକେନ୍ ପକୋଡା ଟିକେ ଖାଇଦେଇ ଫୁଣି ଆସି ଅ ମାନେ ଆମ ରାତ୍ରି ଭୋଜନ ପାଇଁ ବସି ପଡିଲୁ କମ୍ ପେଇ ରାତ୍ରି ଭୋଜନ ଯଦି ନ କରିବୁ ତାହେଲେ ପୁଣି ରାତିରେ ଭୋକ ହେବ। ତ ଦେଖିଲା ସେ ରାତ୍ରି ଭୋଜନରେ ଗଲା ବେଳକୁ ରାତି ଭୋଜନରେ ଅଛି ଆମର ଆଜି ଭାତ, ଡାଲି ଆଉ ବାଇଗଣ ଘାଣ୍ଟ ଆଉ ବାଇଗଣ ଘାଣ୍ଟ ରେ ତ ଅବସ୍ଥା ଆପଣ ଜାଣିଥିବେ। ନର୍ମାଲ ସନ୍ତୁଳା ଯୋଉଟା ଆମେ କହୁଚେ ସନ୍ତୁଳାର ଅବସ୍ଥା ତ ଆପଣ ଜାଣିଥିବେ। ତ ସେଗୁଟା ଖାଇବାକୁ ଇଛା ହେଲାନି। ତ ମୁଁ କହିଲି ନାହିଁ ଆଜି ତ ଏମତିରେ ଆମିଷ ବାାରି ଅଛି ଏମତିରେ ସକାଳୁ ବି ମାନେ ନିଜର ସନ୍ଧ୍ୟା ଭୋଜନରେ। ଟିଫିନ ଯୋଉଟା କହୁଛେ ଆମେ ସେଇଟାରେ ତ ଆମିଷ ଖାଇ ଦେଇେଇଛେ ତ ରାତିରେ ବି ଆମିଷ ଖାଇବା ଭଲ ନାହିଁ। ହଜମ ହେଇପାରିବନାଇଁ ତ ଟିକେ ସାଧା ଜିନିଷ କଣ ନେଇଯିବା। ତ ସେଥିପାଇଁ ପରଟାକୁ ସିଲ କୋପି ଧରିକି ପଳେଇ ଆସିଥିଲି ଆଉ ମୁଁ ଆଉ ମୋର ରାଥିରେ ଯ ରହୁଛି ମୋର ଘରେ। ଦି ଜଣଙ୍କ ମିଶେଇିକି ଖାଇଦେଲୁ ଆଉ ଏବେ ଟିକେ ଛାତ ଉପ ବୁଲାବୁଲି କରୁଛୁ ଆଉ।
ଆଜ୍ଞା ଆଜ୍ଞା ନିହାତି ନିହାତି ଭାବରେ। ଅ ସବୁବେଳେ ସମାନ ଖାଦ୍ୟ ଖାଇବା ବି ତ ମାନେ ମନକୁ ଭଲ ଲାଗିନଥାଏ। ସବୁବେଳେ ମନେ କହେ କି କିଛି ନୂଆ ନୂଆ ଖାଦ୍ୟ ଖାଇବା।
ନୂଆ ନୂଆ ଖାଇବା ଠିକ ଅଛି କିନ୍ତୁ ସବୁବେଳେ ନା। ସେଇ ଗୋଟିଏ ଜିନିଷ ବାଇଗଣ କରିଛନ୍ତି ସପ୍ତାହକୁ ପାଞ୍ଚ ଥର ବାଇଗଣ କିଏ ଖାଇବ? ସେଥିପାଇଁ ଟିକେ ମାନେ ଯେହେତୁ ବାଇଗଣରେ ଆଲର୍ଜି ଅଛି? ତ ସେଥିପାଇଁ ଟିକେ ଭଲ ଲାଗୁନାହିଁ।
ଆଜ୍ଞା ଆଜ୍ଞା ନିହାତି ନିହାତି ଭାବରେ। ତ ଆପଣଙ୍କ ଭଜନ ଏବେ ଆଜି ବର୍ତ୍ତମାନ ଭଜନ ଆପଣଙ୍କର
ହଁ ଟିକେ ବହୁତ ଭଲ ଲାଗିଲା କଣ ପାଇଁନା ଯେହେତୁ ବାହାରର ଖାଇବା ସେତି ଦିନ ପରେ ପାଟରେ ଲାଗୁଛି। ତ ଟିକେ ଭଲ ଲାଗିବ ନା, କିଛି ଭିନ୍ନ ଭିନ୍ନ ସ୍ଵାଦ୍ୟ ବି ଚାଖିବାକୁ ମିଳୁଛି।
ଆଜ୍ଞା ଆଜ୍ଞା, ନିହାତି ନିହାତି ଭାବରେ, ଆପଣ ମୋ ସହିତ ସମୟ କଟେଇଥିବାରୁ ମୋତେ ବହୁତ ଭଲ ଲାଗିଲା ଧନ୍ୟବାଦ ଭାଇ ନମସ୍କାର।
ଧନ୍ୟବାଦ ଭାଇ ମତେ ବି ବହୁତ ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା।